ହ୍ୟାଲୋ
ହ୍ୟାଲୋ
ଆଜ୍ଞା
ଆଜ୍ଞା ଆପଣ ଏଇନା କଣ କରୁଛନ୍ତି?
ଏବେ ତ ଟିକଏ ପାଗ ଭଲ ଦେଇଛି। ଆମର ଇଆଡ଼େ ବର୍ଷା ବି ହଉନି ତ ଛାତ ପରିବାରେ ଟିକେ ବୁଲାବୁଲି କରୁଛି ଆଉ।
ଆପଣ ଛାତ ଘରେ ଅଛନ୍ତି।
ହଁ
ହୁଁ ଆମେ ତ ଖାଇସାରିଲଣି ମୁଁ କହିଲି ଆଉ କଣ କରିବା ବସିଛି ଟାଇମ ପାସ୍ କରି ଆପଣଙ୍କ ଟେ କଲ୍ ଲଗେଇଦେଲି ଆଉ
ଓହୋ
ଆଉ ତମେ ଖାଇସାରିଲନ ନା ନାଇଁ।
ନାଇଁଁ ଖାଇନି।
ଉ ହୁଁ ଆଉ ଆଉ ପଢାପଢି ଚାଲିୁଛି ନା ନାଇଁ।
ହଁ ଚାଲୁଛି।
ଚାଲିଛି ପଢାପଢ଼ି ତାହେଲେ
ହୁଁ
ଆଉ ଆପଣ କଣ କୁହନ୍ତୁ।
ଆଉ ଆପଣଙ୍କ ଦେହବା ଭଲ।
ହଁ ସେମିତି ସବୁ ଭଲ।
ଥଣ୍ଡା ଫୁଣ୍ଡା ହେଇଯାଇଛି।
ଆଜ୍ଞା କଣ କହିଲେ।
ଥଣ୍ଡା ହେଇଯାଇଛ ନା କଣ?
କର ଆଜ୍ଞା ଟିକେ ଶୁଭୁନି।
କହିଲି ଥଣ୍ଡା ହେଇଯାଇଛି ନା କଣ।
ହଁ
ହୁଁ ହୁଁ
ଆଉ ମାନେ ବର୍ଷା ଏପଟେ ଛାଡିଲାଣି।
ହଁ ବର୍ଷା ଏପଟେ ଛାଡ଼ିଛି।
ଛାଣିଛି ତାହେଲେ ଆଉ ମୁ ତାହେଲେ ଆଉ ପଟ ମାନେ କଣ କରୁଛନ୍ତି ଆଉ ଘରେ କଣ ସବୁ କରୁଛନ୍ତି।
ଉଁ ଆମ ଆଉ ହଁ ଆମର ଏମିତି ରୋଷେଇ ଚାଲିଛି ରୋଷେଇ ହଁ ରୋଷେଇ ସରିନି ରୋଷେଇ ସରିଲେ ଖାଇବୁ ଆଉ
ଉଁ ହୁଁ।
ଆମର ହେନିକା ଅଟା ଦଳା ହଉଛି। ଅଟା ଦଳା ହବ। ତାପରେ ରୁଟି କରାହବ। ତାପରେ ମଟର ସିଯା ଆଳୁ ସିଯା ହେଇକିଅ ଛି। ତାପରେ ଘୁଘୁନି ବନା ହବ। ହେଲା ପରେ ଯାଇକି ଆମେ
ନଅଟା ଦଶଟା ବେଳକୁ ଆଉଥରେ ଖାଇବୁ ଉପମା ହବ ଉପମା ଖାଇକି ଶୋଇବୁ ଆଉ।
ଓହୋ।
ଆଉ ଆପଣଙ୍କର ହେ ଯୋଉ ରୁଟି ଯୋଉ କୁହନ୍ତି ସେଇଟାକୁ କେମିତି ତିଆରି କରନ୍ତି?
ଅଟା ଅଟାକୁ ଫାଷ୍ଟେ ଆଣ
ହେଯଉ ଅଟା ହେରା କଣ ହୁଏ ମୁଁ ଅଟା ମାନେ ହେରା କଣ?
ଗହମ ଗହମ ଜାଣିଛନ୍ତି ଗହମ ପେଶ ସା ହେଲା ପରେ ଯୋଉ ପାଉଡ଼ର ଭଳିଆ ଯୋଉଟା ବାହାରେ ସେଇଟା ହିଁ ହଉଛି ଅ
ମାନେ ଗହମରେ ବି ଏତେ କଥା ହେଇପାରିବ।
ହୁଁ।
ଆମ କିଏ ଡରୁଛି ଏଇଟା ଡରୁଛି ତାକୁ ଡରେଇ ଦଉଛି। ହା ହ୍ୟାଲୋ।
ହଁ।
ଆଜ୍ଞା ଆଜ୍ଞା ତାହେଲେ ସେ ଯୋଉ ଗହମରେ ବି ଏତେ କଥା ହେଇପାରିବ?
ହଁ। ସେ ଗହମକୁ ତାକୁ ପାଉଡ଼ର କରାହୁଏ ନହେଲେସେ ଆ ସେଟା ପେଶା ହୁଏ କୁହନ୍ତି ପେଶା ହବ ତାପରେ ସେଇଟା ହଉଛି ଅଟା। ଅଟା ଆଣିଲେ ଆପଣଙ୍କ ଯେତିକି ଜଣ ଖାଇବେ ସ ସେ ଅନୁସାରେ ଆଣିଲେ ତାପରେ ତାକୁ ଅଳ୍ପ ଲୁଣ ଦେଇକି ଅଳ୍ପ ଅଳ୍ପ ପାଣି ଦେଇକି ଦଳିଦେବେ ଏକାଥରେ ପାଣି ଦେଇଦେବେନି ନହେଲେ ସିଏକାଥରେ ହେଇଯିବ ଡାଲି ହେଲାକି ସେ ଅ ଅଳ୍ପ ଅଳ୍ପ ପାଣି ଦେଇକି ଦଳିବେ ଯେମିତି ପୁରା ହାର୍ଡ଼ କରିବେନି କି ପୁରା ସଫ୍ଟ କରିବେନି। ଯେ ମିଡିୟମରେ କରିବେ ଦେନ ତାକୁ ଫୁଣି ଛୋଟ ଛୋଟ ଗୁଳା ର ସେପ ଦେବେ ହଁ ଛୋଟ ଛୋଟ ଯେମିତି ରାଉଣ୍ଡ ରାଉଣ୍ଡ କରିବେ। ହେଲାକି ତାପରେ ହ୍ୟାଲୋ।
ହ୍ୟାଲୋ ଆଜ୍ଞା।
ହଁ ମୁଁ କହିଲି ତାପରେ ତାକୁ କଣ କରିବେକି ଆଉ କିଛି ଅଳ୍ପ କିଛି ଅଟା ଆଣିକି ତାକୁ କଣକରିବେ ଅ ଉଁ ବେଲେଣା ପଟାରେ
ମାନେ ସେ ଛଣା ହବ ନା ଆଉ କଣ କଣ ହୁଏ?
କହୁଛି ଶୁଣନ୍ତୁ ଛଣା ହବନି ତାକୁ କଣ କରିବେ ନା ଏମିତି ଅଳ୍ପ ଅ ଅଟା ଦେଇକି ତାକୁ ବେଲିବେ
ଆଜ୍ଞା।
ବେଲିକି ଏମିତି ରାଉଣ୍ଡ ରାଉଣ୍ଡ ଗୋଲଗୋଲ କରିବେ ହୁଁ ତାପରେ ଯୋଉ ପଲମ ଗୋଟେ ପଲମ ଟା ଯୋଉଟା ପିଠା କରାଯାଏ। ସେଇ ପଲମରେ ପକେଇକି ପିଠାରେ ଲଉଟ୍ ପାଉଟ୍ ଏମିତି କରିବେ ଆଉ ମା
ଆଜ୍ଞା ଆଉ ସେଇ ଯୋଉ ମାନେ ଗହମରେ ବି ଏତେକଥା ଆମର ତ ଏପଟେ ଗହ ଆମର ଆଉ ପକେଇ ଦିଅନ୍ତି ମ ଗହମରେ ବି ଏତେକଥା ହେଇପାରିବ ନା।
ହଁ ଏବେ ଆଉ ପକେଇବେନି।
ଆଜ୍ଞା।
ଏମିତି ବନେଇକି ଖାଇବେ।
ଆଉ ଆଜ୍ଞା ତମର ତ ସେପଟେ ରୋଷେଇବାସ ତାହଲେ ଚାଲିଛି ନା।
ହୁଁ ରୋସେଇଚାଲିଛି।
ପୁଣି ଦଶଟା ବେଳକୁ ଖାଇବୁ ନଅଟା ଦଶଟା ହେଇଯିବ ଖାଉ ଖାଉ ଆଉ ଥରେ।
ଦଶଟା ଭେଳିଆ ହେଇଯିବ।
ହୁଁ। ଆମର ହଁ ମୁଁ କହିଲି ଆମର ଭାତ ଖାଆନ୍ତି ସବୁବେଳେ ରାତିରେ। ଭାତକୁ ଯେମିତି ବାଲି ଭଜା ଆଉ ବାର ଥିଲେ କୋଉ ଦିନ ଅଣ୍ଡା ମାଛ ଚିକେନ୍‌ ଏସବୁ କରାହୁୁଏ ଆଜି ଯେହେତୁ ଶନିବାରଟା ଆମ ଘରେ ସୋମବାର ମଙ୍ଗଳବାର ଗୁରୁବାର ସୋମବାର ନନ୍‌ଭେଜ୍ ଆସେନି ଆମ ଘରକୁ କି ଆମେ କେହି ଖାଉନା ବି। ତ ଏଇ ଏଇ ବାରରେ ଆମେ ଆ ଏଇ ଏଇ ବାରରେ ଆମେ ରୁଟି ଖାଉ ରୁଟି ସହ ଅଲଗା ତରକାରୀ ପତ୍ର ଆଉ।
ଲୋ
ଉଁ ହଁ।
ଓହୋ ଆପଣଙ୍କୁ ଥଣ୍ଡା ହେଇଯାଇଚି ବୋଧେ ବୋହୁତ ସିରିଏସ୍‌।
ହଁ ପା ଥଣ୍ଡା କଣ କରିବି। ବର୍ଷର ବାର ମାସେ ଥଣ୍ଡା ମୋ ପିଛା ବିଲକୁଲ୍ ଛାଡୁନି। ମୁଁ ତ ମୁଁ ତ ତା ଭାଇ କି କଣ ଭଉଣୀ ଭାବିଦେଇଚି ମୋ କତିରୁ ଜମା ଯାଉ ହିଁ ନାହିଁ। ହୁଁ।
ଉଁ ହୁଁ। ତାପରେ ଏପଟେ ତ ଆମର କରେଣ୍ଟ ବି ନାହିଁ ମାନେ ବର୍ଷା ଟିକେ ନାକୁ ଛାଡ଼ିଚି। କହିଲେ ତମର ସେପଟ ରେ ଯୋଉ ରଜ ଉତ୍ସବ ପାଳନ କରନ୍ତି?
ହଁ କରନ୍ତି।
ଉଁ ହୁଁ ଆଜ୍ଞା ଘରେ ଅଛ ଯଦି ଆସୁନ କହିବେ।
ମୁଁ କହିଲି ହଁ ରଜା ସେଲିିବ୍ରେଟ୍ ହୋଉ।
ଆଜ୍ଞା ଆଉ ସେ ଯୋଉ ରଜର୍ କୁମାର ତମର ସେ ଯୋଉ ସେପଟେ ଦୋଳି ବୋଲି କେତେ ପ୍ରକାର ଦୋଳି ପଡେ?
ଆମର ଏବେ ଦୁଇ ବର୍ଷ ହେଲା ଆମ ଗାଁରେ ଆମ ଶିବ ମନ୍ଦିର ପାଖରେ ରଜ ମହୋତ୍ସବ ହୋଉଚି।
ଆଜ୍ଞା।
ଯୋଉ ରଜ ମହୋତ୍ସବ ରେକି ଦୋଳି ପଡୁଚି ଅ ପ ଅଟା ଦୋଳି ଏମିତି କେବଳ ଜଣେ ଲୋକ ବସିକି ଖେଳି ପାରିବୁ ସେମିତିଆ ଦୋଳି ପଡୁଚି ଦଶ ପନ୍ଦରଟା। ତାପରେ ଚକ୍ରି ଦୋଳି ପଡିଚି ଦିଟା ଚକ୍ରି ଦୋଳି ବୋଲି ଏ ସେପଡ଼ ପଟା ପଡ଼ିଥିବ ସେପଟ ପଟା ପଡ଼ିଥିବ ବାଉଁଶ ସେ ପଟାରେ ଲାଗିଥିବ ସେ ବାଉଁଶରେ ଧରିକି ହୁ ବୁଲିବେ ଏମତି ତାଙ୍କୁ ବୁଲେଇବି ଚକିରି ଦୋଳି ଆଉ ଯଉ ପଇସା ଦେଇକି ଯେଉଁ ଉ -ମେଳାରେ ପଡ଼େ ଜମ୍ପିଙ୍ଗ ଦୋଳି ଇଏ ଆଉ ବେଲୁନ୍ଦଦୋଳି ଶ୍ରୀଓ ରାଧନାମ ସ ଯଦଲି ନେଲାରେ ଯଉ ପଡେ ଜମ୍ପିଙ୍ଗ ଦୋଳି ଆଉ ବେଡ଼ରୁୁମ ଦୋଳି ସେଗୁଡ଼ାକ ବି ପଢ଼ିଥିଲା ଆଉ ରଜରେ ତ ମେନ୍ ପୋରୁପିଠା କରିବା କଥା କିନ୍ତୁ ଆମର କଣ ସବୁଠେ କର ପୋଡ ପିଠା କିନ୍ତୁ ଏଇ ବର୍ଷ ଆମ ଜେଜେପାଙ୍କର ଡେଥ୍ ହେଇଯିବ ତ ଆମର ଏ ବର୍ଷର ପୋଡ଼ପିଠା ହେଇନି କି ପୋଡ଼ ପିଠା କଣ କୌଣସି ପିଠା ବି ହେଇନି ନହେଲେ ଆମର ସବୁବର୍ଷ ପୋଡ଼ ପିଠା ହେଇଗଲା ବରା କାକେରା ସେମିତି ସବୁ ପିଠା କରନ୍ତି ଆଉ ଆଉ ମୋର ଗୋଟେ ଛୋଟ ଭାଇ ଅଛି ସେ ଏସବୁ ପିଠାଟୁ ଅଧିକା ତାର ଚକୁଳି ପିଠା ପସନ୍ଦ ସେ ବି ପୁଣି ପତଳା ସେଏ ସବୁ ବେଳେ କହିବ ମୋ ପାଇଁ ପତଳା ପତଳା ଚକୁଳି ପିଠା କରିଦିଅ ମୁଁ ସେଇଗୁଡ଼ା ଖାଇ
ଆଜ୍ଞା
ହଁ ହ?
ଆଉ ତାହେଲେ ଆଜ୍ଞା ସେପଟେ ବି ସେମି଼ତି ରଜ ଉତ୍ସବ ପାଳନ କରାଯାଏ ନା।
ହଁ?
ଆମର ଏପଟେ ରଜ ଉତ୍ସବ ଯେତେବେଳେ ହବ ମାନେ ବଡର ଖସଡା ଦୋଳି ପଡିବଲ ଦୋଳି ଏ ଜମ୍ପିଙ୍ଗ ଦୋଳି ଆଉ ମାନେ ଯେମିତି ପୁରା ରାମ ଦୋଲୁ- ଉପରୁ ଯୋଉ ରାମ ଦଳି ଟିକେ ମାନେ କା ଭଳି ଆହୁରେ ପଡିବ ଆଉ ଏମିତି ବି ବହୁତ ସାରା ଦୋଳି ପଡେ ଏ ଯୋଉ ପଟା ଦୋଳି ଆପଣ ଯୋଉ କହୁଚନ୍ତି ଜଣେ ବସିକି ଖେଳିବେ ସେମିତି ଆମର ଏକଟେ ଜଣ ହେ ଦି ଜଣ ବି ବସନ୍ତି ବସିକି ଯେମତି ଖେଳନ୍ତି ଏମିତି ଆଉ।
ଓ ହୋ
ଆଉ ସେପଟେ ମାନେ କଣ ବେଶୀ ପୂଜା ପାାଠ ଉ ମାନେ କୋଉ ଠାକୁର ସେପଟେ ତମ ସେପଟେ ଆଜ୍ଞା କୋଉ ଠାକୁରଙ୍କୁ ବେଶୀ ମାନନ୍ତି?
ଆମ ଏପଟେ ଯେହେତୁ ଓଡ଼ିଶାାର ସବୁଠାରୁ ବଡ଼ ଠାକୁର ଜଗ ଗନ୍ନାଥ ତ ୟା ମାନେ ଠାକୁରଙ୍କ ସହ ସମସ୍ତେ ମାନନ୍ତି ତାପରେ ଆମ ଗାଁରେ ଜଣେ ନାଇ କୃଷ୍ଣ ଠାକୁର ଅଛନ୍ତି ତାଙ୍କୁ ଅନନ୍ତ କୁପା ଠାକୁର ବୋଲି କୁହନ୍ତି। ତାଙ୍କୁ ଆମ ଗାଁଟା ସାରା ଲୋକ ହିଁ ସମସ୍ତେ ମାନନ୍ତି। ସେ ଆମ ଗାଁର ମେନ୍ ବଡ଼ ଠାକୁର ବୋଲି କୁହନ୍ତି ତାଙ୍କ ପାଖରେ ଫାଷ୍ଟ ସବୁ ବୋଗରାବ ଲାଗି ତାକୁ ସଲା ପରେ ତାଙ୍କରି ଭୋଗ ଲାଗୀ ସାରିଲା ପରେ ଅନ୍ୟ ଠାକୁର ଦେବା ଦେେବୀଙ୍କ ପାଖରେ ଭୋଗ ଲାଗେ ଆଉ।
ଆମର ଆମ ଏପଟେ ବି ଏମିତି ବହୁତ ଠାକୁର ଅଛନ୍ତି ବେଶୀ ଆମର ଏପଟେ ସେ ଯୋଉ ଶିବ ଠାକୁ କୁର ଗଲେ ମଙ୍ଗଳା ଠାକୁର ଗଲେ ଏମିତି ମାନେ ଅଧିକା ମାନନ୍ତି ଆଉ। ହୋ ଏପଟେ ମାନେ ନାଇନ ବି ନାହିଁ ମେଘ ଆଇଲାନି ହଉ ଆଜ୍ଞା ରଖୁଛି।
ହ?